ଆଜ୍ଞା ନମସ୍କାର।
ହ୍ୟାଲୋ!
ହ୍ୟାଲୋ ଆଜ୍ଞା ନମସ୍କାର!
ଆଜ୍ଞା ଭାଇ ନମସ୍କାର।
ହ୍ୟାଲୋ!
ଆରେ ଶୁଭୁନି ବାହାରକୁ ଆସ
ହ୍ୟାଲୋ!
ହ୍ୟାଲୋ!
ହ୍ୟାଲୋ!
ହ୍ୟାଲୋ ହ୍ୟାଲୋ ହ୍ୟାଲୋ!
ହଁ ସବିଲା ସବିଲାଥର ସବିଲା ଟିକେ ନେଟାର୍ାଗ ଆସୁନୁ କଥାଟା କ୍ୟର ଆସୁନି
ହ ଆଛା ବର୍ଷା ହଉଛି ନା ସେ
ତଥାପି କ ଛା ଛାତ ଉପରୁ ଟିକେ ପନ୍ତି ଆଜ୍ଞା ନମସ୍କାର!
ଆଜ୍ଞା ନମସ୍କାର!
ଆଉ ଆଉ କଣ ସବୁ କରିଥିଲି?
କିଛି ନହିଁ ବର୍ଷା ହଉଛି ବର୍ଷାକୁ ମାନେ ଉପଭୋଗ କରୁଛି ଆଉ।
ତଥାପି ଆପଣଙ୍କ କଥା ଛାଡି ଛାଡି ଆସୁଛି।
ଆଜ୍ଛା ତମେ ଟିକେ ଛତ ଉପୁରକୁ ଯାଇପାରିବ
ମୁଁ!
ହଁ ମାନେ ସିଢି ପାହାଚ ସିଡି ପାହାଚ କତିକି ଯାଉନ।
ମୁଁ ପାଛିଠି।
ଆଉ ତାହେଲେ ଶୁଭୁନି କଣ ପାଇଁ ଯେ ମୁଁ ତ ଛାତ ଉପରେ ହିଁ ଅଛି।
ଆପଣ ଗୋଟେ ଏମିତି କୁହନ୍ତୁ ମୁଁ ଗୋଟେ କାମ କରୁଛି ତାହେଲେ ମୁଁ ମୋର ଏଠି ମୋର ପାଞ୍ଚ ଜି କି ଚାରି ଜି କରିଦଉଛି। ହଁ ଏବେ ଚାରିଜ କଲି ଆପଣ କଣ କରୁ ଖାଇଥିଲେ କଣ ଆଜି?
ଆଜି ହେଇଥିଲା ଆମର ଭାତ କୋଳଥ ଡାଲି ଭେଣ୍ଡି ମସଲା
ହଉ ଶାଗ ଭଜା।
ଆଚ୍ଛା ଆଚ୍ଛା ଯାହା ଭଲ ଯାହା ଭଲ ଖାଦ୍ୟ ଆପଣ ଆଜି ଖାନପାନ କରୁଥିଲେ। ଆଉ ଆଜିର ଗୋଟେ ଆଜିର ଗୋଟେ ବିଷୟ ମୁଁ ଖାଇଛି ସୋୟାବିନ୍ ତରକାରୀ ଆଉ ହଉଛି ଆମ ଭାତ ଏଇ ସବୁ ଜିନିଷ ଖାଦ୍ୟ ଖାଇଥିଲି ଆଉ। ଆଜି ଆଉ ନମସ୍କାର ବନ୍ଧୁ ବହୁତ ଦିନ ପରେ ତୁମ ସହ କଥା ହଉଚିତ ତୁମର ଦିନଗୁଡ଼ିକ କେମିତି କଟୁଛି? ଘରେ ସମସ୍ତେ ସୁସ୍ଥ ଏବଂ ଖୁସିର ଅଛନ୍ତି ତ?
ହଁ ଘରେ ସମସ୍ତେ ଭଲ ଅଛନ୍ତି। ଗିନ ଗୁଡିକ ସେମିତି ଭଲରେ ବିତୁଛି ଯେହେତୁ ବର୍ଷା ହଉଚ ତ ଘରୁ ବାହାରି ହଉନି ଅରେଖ ଭତବାଗ ପଡ଼ୁଛି।
ଆଛା ଆଛା। ସମସ୍ତେ ଭଲ ଅଛନ୍ତି ସକାଳୁ ଶୀଘ୍ର ଉଠିବ ପ୍ରାତ ଭ୍ରମଣ କରିବା ଏବଂ ନିୟମିତ ତ ଶରୀର ଶରୀର ଚର୍ଚ୍ଚା କରିବାକୁ ମୁଁ ଅଭ୍ୟାସ କରୁଛି ଏଥିପାଇଁ ଶରୀର ଏବଂ ମନ ଦୁହେଁ ସୁସ୍ଥ ରହୁଛି ଆପଣଙ୍କର ଅ
ଆଚ୍ଛା। ଏହା ନିଶ୍ଚୟ ଭଲ ଅଭ୍ୟାସ ଆଜିକାଲି ଅନେକ ଲୋକ ସମୟ ଅଭାବରୁ ନିଜ ସ୍ୱାସ୍ଥ୍ୟ ପ୍ରତି ଧ୍ୟାନ ଦେଇ ପାରୁନାହାନ୍ତି ତୁମେ ଏ ଅଭ୍ୟାସକୁ ତୁମେ ସେ ଅଭ୍ୟାସ ସବୁ କେମିତି ବଜାୟ ରଖୁଛ?
ଏହା ହଉଛି ଶୃଙ୍ଖଳାର ଯୌଗିକ ଦାନା ଯେହେତୁ ଶୃଙ୍ଖଳିତ ଭାବରେ ମୁଁ ଏ ଜିନିଷକୁ ଅ ପ୍ରାୟତଃ ଚାରି ବର୍ଷ ହବ। ଏହାକୁ କରୁଛି ତ ସେ ଜିନିଷଟା ମୋର ନିତ୍ୟ ଦିନର ଗୋଟେ କାର୍ଯ୍ୟ ଭାବେ ପରିଚାଳିତ ବର୍ତ୍ତମାନ ହବା ଦାୟୀ ହେଇଯାଇଛି।
ଆଛା। ଏବେ ମୋ କଥା ଶୁଭିଲା କି?
ଏବେ ଦି-ଆପଣଙ୍କ କଥା ପୁରା ସ୍ପଷ୍ଟ ଭାବରେ ମତେ ଶୁଭୁଛି। ଆଉ ଆପଣଙ୍କୁ ବ୍ୟାୟାମ କରିବାକୁ ପସନ୍ଦ ନା ପସନ୍ଦ ନୁହଁ?
ଖାଦ୍ୟ ପାନୀୟ ବିଷୟରେ ତୁମର କଣ ମତ ଲୋକମାନେ କେଉଁ ପ୍ରକାର ଖାଦ୍ୟ ଖାଇବା ଉ
ଲୋକମାନଙ୍କୁ ମୋ ମତରେ ସୁସ୍ ତ -ଏବଂ ହାତ ତିଆରି ସାଙ୍ଗେ ସାଙ୍ଗେ ଯୋଉ ଖାଦ୍ୟ ତିଆରି ହେଇଥିବ। ସେ ଖାଦ୍ୟ ଖାଇବା ଉଚିତ୍ ଏବଂ ବାହାର ଆମର ଯେଉଁ ବାହାର ଜାଗାରେ ଯୋଉ ଖା ଖାଦ୍ୟ ହଉଛି ବାହାର ମସଲା ଜାତୀୟ ଖାଦ୍ୟ ଦୂରେଇ ରହିବା ଦରକାର ଏବଂ ଭଲ ଯେତେ ପାଇବେ ସେତେ କଞ୍ଚା ଫଳ ଯୁକ୍ତ ଖାଦ୍ୟ ମାନେ ଯେମିତିକି ଆମର ଘର ତିଆରି ଖାଦ୍ୟକୁ ଗ୍ରହଣ କରିବା ଦ୍ଵାରା ଶରୀର ସୁସ୍ଥ ରହିବ ଏବଂ ଭଲରେ ବି ରହିବ। ଆଚ୍ଛା ମୋର ପ୍ରଶ୍ନ ଆପଣଙ୍କୁ ବ୍ୟାୟାମ କରିବା ପସନ୍ଦ ନା ପସନ୍ଦ ନୁହଁ?
ହଁ ମତେ ପସନ୍ଦ।
ଆଚ୍ଛା ଆଚ୍ଛା। ଆଉ ବ୍ୟାୟାମ କରିବା ଦ୍ଵାରା ଆମ ଶରୀରର ବହୁତ ସୁସ୍ଥତା ଅଶୁ- ଆ-ସୁସ୍ଥ ରହୁଛି ଏବଂ ବହୁତୁ ମାନେ ଓ ସତ ସତ ଯିବି ରହୁଛି ତ ଆପଣଙ୍କୁ କଣ ଲାଗେ? ବ୍ୟାୟାମ କରିବା ଦ୍ଵାରା ଆପଣଙ୍କୁ କଣ ସେମିତିୟା କିଛି
ବ୍ୟାୟାମ କରିବା ଦ୍ଵାରା ଶରୀର ସୁସ୍ଥ ରୁହେ। ଆଉ ମାନେ ଦିନ୍ ଦିନ ଚର୍ଯ୍ୟା ଭଲ ହିଁ ରୁହେ। କାହିଁକିନା ଯେହେତୁ- ମାନେ ଭଲ ଲାଗେ ଶରୀର। ତ ଶରୀର ଭଲ ରହିଲେ ହିଁ ସବୁ ଭଲ ଲାଗିବ।
ହୁଁ ଆଚ୍ଛା ଆଚ୍ଛା।
ମତେ ପୁସ୍ତକ ପଢିବା ସ୍କୃତି ମଧ୍ୟରେ ବୁଲିବା ଖେଳକୁଦ କରିବା ଏବଂ ପରିବାର ସହ ସମୟ କାଟିବାକୁ ବହୁତ ଭଲ ଭଲ ଲାଗେ ଏହା ଦ୍ଵାରା ମନ ସବୁବେଳେ ଖୁସି ରୁହେ।
ଆଛା ଆଚ୍ଛା ଆପଣ ବ୍ୟାୟାମ କରିବାକୁ ପସନ୍ଦ କରନ୍ତି? ବା ବ୍ୟାୟାମ କରନ୍ତି?
ହ ହଁ ହଁ ମୁଁ କରୁଥିଲି ଏବେ କିଛି ଦିନ ହବ ଦେହ ଅସୁସ୍ ତ ଅଛି ତ ସେଥିପାଇଁ କରୁନି ପୁଣି ସୁସ୍ଥ ହେଲେ ନିଶ୍ଚୟ କରିବି।
ଆଛା ଆପଣ ଦେହ ଏବେ ଅସୁସ୍ଥ ହବାର କାରଣଟି କଣ?
ଅସୁସ୍ଥ ହବାର କାରଣ ଏଇ ଆମର ପାଗ ଯୋଉ ମାନେ ହଁ ଆଛା ଆଜ୍ଞା।
ଆଚ୍ଛା ଆଉ ଔଷଧ ବୈଦ୍ୟ ରାଜଙ୍କ ପାଖରୁ ଆଣି ଔଷଧ
ନାଇଁ ନାଇଁ ନାଇଁ ନାଇଁ ମୁଁ ଔଷଧ ଖାଇନି।
ଆଉ ଔଷଧ ନ ଖାଇଲେ ଶରୀର ସୁସ୍ଥ କେମିତି ହବ?
ଏମିତି ସେ ଆପେ ଆପେ ହେଇଯିବ।
ସାମାନ୍ୟ ପଶୁ ପକ୍ଷୀ ମାନଙ୍କୁ ମଧ୍ୟ ବିନା ଔଷଧରେ ବର୍ତ୍ତମାନ ସୁସ୍ଥ ହଉନି ଆଉ ଆପଣ ତ ମାନବ ଆଜି ମାନବ ତାଙ୍କ ଅପେକ୍ଷା ରୋଗ ପ୍ରତିରୋଧ ଶକ୍ତି କ୍ତି ଆମର ବହୁତ କମ୍ ତ ଆପଣ କେମିତି ଭାବୁଛନ୍ତି ସୁସ୍ଥ ହେଇଯିବେ ବୋଲି?
ହୁଁ ସେମିତି ହିଁ ହେଇଯିବି।
ଆଛା। ଆଉ ଘରେ ସମସ୍ତଙ୍କର ମାଆଙ୍କର ବାବାଙ୍କର ଶରୀର କିପରି ଅଛି? ଆଚ୍ଛା ଆଉ ଖାଦ୍ୟ ପାନୀୟ ସେମାନେ କଣ କରିଛନ୍ ନା କରିନାହାନ୍ତି?
ହଁ ସମସ୍ତେ ଖାଇ ସାରିଲେଣି।
ହୁଁ ଆଉ ବର୍ତ ବର୍ତ୍ତମାନ ବର୍ଷା ହଉଚି ନା?
ହଁ ବର୍ଷା ଜୋରରେ ହଉଥିଲା ଏବେ ଟିକେ କମି ଯାଇଛି।
ଆଛା ବର୍ତ୍ତମାନ ମୁ ବର୍ଷା ହଁ ବର୍ଷା ହଉଛି ବର୍ଷା ହ ଭିତରେ ମୁଁ ଦେଖୁଛି ଦୁଇଟି ଟୋପି ଦିଆ ଯୋଉ ଚଢେଇ ଜାଣିଥିବେ ଯାହାର ପଛ ପଟ ଥଣ୍ଟ ଥି ଟୋପି ଭ ଟୋପି ଦିଆ ଚଢ଼େଇ ଆଉ ଯୋଳି ଦୋ ବସିଲେଣି କିଡେ ସୁନ୍ଦର ଅନୁଭୂତ ଦେଖାଯାଉଛି ସେ ଖେଳୁଛନ୍ତି ଆଉ ବହୁତ ସୁନ୍ଦର ଲାଗୁଛି ପ୍ରକୃତିର ସୌନ୍ଦର୍ଯ୍ୟର ଉପଭୋଗ କରୁଛି ବର୍ତ୍ତମାନ
ବହୁତ ଭଲ କଥା।
ପୃଥିବୀ ମାତା ପରାଣ ବବ ଭରପୁର ଯେମତି କିି
ହଁ ପୃଥିବୀ ମାତା ଏବେ ପୁରା ସବୁଜ ଦେଖା ଯାଉଛନ୍ତି।
ଭାରିିବୁର ପୁରା ଯେପରିକି ଏକାଥରେ ମାନେ ଯେମିତି କି ଗୋଟେ ସ୍ତ୍ରୀ ଲୋକକୁ ମାନେ ଜର ଟାଇଫୋଡ ଜର କିମ୍ବା ଥଣ୍ଡା ହେଇଥିବ। ଆଉ ସିଏ ଝଡି ଯାଇଥିବ ଏବଂ ତାପରେ ସୁସ୍ଥ ହେଲା ପରେ ଯେମିତି ଖାଦ୍ୟ ପାନ ସୁସ୍ଥ ହେବା ଯେମତି ଦେଖାଯାଏ ପୃଥିବୀ ମାତା ବର୍ତ୍ତମାନ ସେମିତି ଦେଖାଯାଉଛନ୍ତି।
ହ ଏବେ ପୃଥିବୀରେ ସବୁଜିମା ଭରି ରହିଛି ତ ସେଥିପାଇଁ ବହୁତ ସୁନ୍ଦର
ତା ସହିତ ବର୍ଷା ବି ବହୁତ ଦିନ ହେଲା ହଉନଥିଲା ବର୍ତ୍ତମାନ ବର୍ଷାଟି ହଉଛି ଓ ଅତି ସୁନ୍ଦର ଅନୁଭୂତି
ହଁ ଆଉ ଯଦି ପାହାଡ ଥାନ୍ ନା ଆହୁରି ବି ଅଧିକ ସୁନ୍ଦର ଲାଗିଛି
କାହିଁ କହୁଛନ୍ତି ଗୋଟେ ପାହାଡ ଥାଆନ୍ତା। ନା ପାହାଡ ତ ସେ ତ ବହୁତ ହେଇଯାନ୍ତା ଆପଣ ଅନୁକମ୍ପା କରନ୍ତୁ କି ଗୋଟଏ ସମୁଦ୍ର କୂଳରେ ବେଳାଭୂମିରେ ଆଉ ସୂର୍ଯ୍ୟ ବୁଡୁଥିବାର ପବନ ସେଇ ସମୟର ସୁଲୁସୁଲୁଆ ପବନ ବି ଦେହରେ ବାଜୁଥିବ ସେ ସମୟରେ କେଡେ ସୁନ୍ଦର ଅନୁଭୂତ କିନ୍ତୁ ସୁନ୍ଦର ଲାଗିବ।
ହଁ ମୁଁ ତ କେବେ ସେମିତି ଅନୁଭବ କରିନି
ହଁ ଆଉ ଯଦି ଅନୁଭବ ନ କରିଛନ୍ତି ଚାଲନ୍ତୁଥ ଥରେ କେବେ ଯିବାସ
ହୁଁ ହଉ ଠିକ ଅଛି ଯିବା ନିହାତି ଯିବା ନାଇଁ?
ଆଉ ଯିବା ଦ୍ଵାରା ବହୁତ ମଜା ବି ଲାଗିବ ବୁଲିକି ଆସିବା
ହଁ ବୁଲାବୁଲି ହବ ତାପରେ ଆମର ପ୍ରକୃତିର ସୌନ୍ଦର୍ଯ୍ୟକୁୁ ଅନୁଭବ ବି କରିବା କରିହବ।
ସମୁଦ୍ର ପାଣି ଗାଧେଇବାକୁ ବହୁତ ମଜା ଲାଗେ ଆପଣ କେବେ ଗାଧେଇଛନ୍ତି?
ନାଇଁ ମତେ ଡର ଲାଗେ ମୁଁ ସେଥିପାଇଁ ଗାଧେଇନି
ଆଚ୍ଛା ନାଇଁ ନାଇଁ ଏତେ ବି ଡର ଲାଗେନି ଗାଧେଇବା ବହୁତ ସହଜ ଆଉ ଡର କାଇଁ ଲାଗିବ ବା?
ନାଇଁ ମତେ ମାନେ ମୁଁ ଜାଣିନି କଣ ପାଇଁ କିନ୍ତୁ କିଏ ପୋଖରୀ ନଈ ଏସବୁରେ ଗାଧେଇବାକୁ ମତେ ଡର ଲାଗେ।
ଆଚ୍ଛା ଆଚ୍ଛା ଆଚ୍ଛା। ନା ମୁଁ ତ ସମୁଦ୍ର ରେ ଗାଧେଇଥିଲି ଥରିଏ ମୁଁ ସମୁଦ୍ର ମତେ ଟାଣି ନେଇଯାଇଥିଲା ପଛ ଛକୁ ଆଉ ମତେ ଛୁଆ ଟାଣିକି ଆଣିଥିଲେ ଏଇ ମାସ ସେ ଏକ ମାସ ତଳର କ ଏ ବହୁତ ମଜା ଲାଗିଥିଲା ବହୁତ ମୁଁ ଲହରୀ ଭାଙ୍ଗି ଚି ଏବଂ ବହୁତ ଆନନ୍ଦ ଲାଗିଥିଲା। ଆପଣ ଜାଣିଛନ୍ତି କି ସମୁଦ୍ର ପଳ ନେ ଗାଧେଇବା ଦ୍ଵାରା କଣ କଣ ଆମ ଶରୀର ପ୍ରତି ଫାଇଦା ହେଇଥାଏ।
ନାଇଁ ମୁଁ ତ ଜାଣିନି।
ଜାଣିନାହାନ୍ତି ସମୁଦ୍ର ପାଣିରେ ଗାଧେଇ ଗାଧୋଇବା ଦ୍ଵାରା ଆମର ଶରୀରର ଯେତିକ ଆମର ଯେମିତିକି ଯାଦୁ କାଛୁ କୁଣ୍ଡିଆ ଏବଂ ରଙ୍ଗ ରୁପି ଜନିତ ରୋଗ ସେ ସେ ସବୁ ସମୁଦ୍ର ପାଣିରେ ଲୁଣି ପାଣି ଥିବା ଦ୍ଵାରା ସେ ଭଲ ହେଇଯାଇଥାଏ ଏବଂ ଆପଣ ଜାଣିଥିବେ କି ଲୁଣି ପାଣି ହୋଇଛି ସମସ୍ତ ରୋଗରୁ ନାଶ କରିଥାଏ ଆଉ ଆଉ କିନ୍ତୁ ଅଦି ମାନେ ଯେ ଯେମିତି କିି ଆମର ହଉଛି ଆମ ପାଣିରେ ଅତ୍ୟଧିକ ଲୌହର ପରିମାଣ ଅଧିକ ଅ ଲୌହ ଲୌହ ମାନେ ବୁଝିପାରୁଛନ୍ତି ତ ଆଚ୍ଛା ସେ ଦ୍ଵାରା ଆମ ଆମ ଆମ ନଖ ଗୁଡିକା ପାଦ ଗୋଡ ନଖ ଗୁ ପାଦର ନଖ ଗୁଡିକ ହଳଦିଆ ପଡିଯାଇଥିଲା। କିନ୍ତୁ ମୁଁ ସମୁଦ୍ର ପାଣିରେ ଗାଧୋଇବା ମାତ୍ରକେ ରେ ଅଦ୍ଭୁତ ପ୍ରକାର ମୋ ନଖ ଗୁଡିକ ପୁନର୍ବାର ଗୁଲାପୀ ରଙ୍ଗର ଦେଖାହେଲେ ଆରେ ମୁଁ ବି ପୁରା ଆ ଆଶ୍ଚର୍ଯ୍ୟ ହେଇଗଲି ଇଏ କଣ?
ଓ ଆଚ୍ଛା।
ସମୁଦ୍ର ହଉଛି ଆମ ପ୍ରକୃତିର ଏକ ମାନେ ପ୍ରାକୃତିକ ସାବୁନ କହିଲେ ପ୍ରାକୃତିକ ମାନେ ଜିନିଷ ସେମାନେ ସବୁ ମଇଳାକୁ ନଷ୍ଟ କରିଦିଏ ଦେହରୁ।
ହୁଁ।
ଖାଲି ଯୋଉ ଦେହରୁ ନୁହଁ ସେ ମନରୁ ମଧ୍ୟ ଯୋଉ ମଇଳା ଅଛି ତାକୁ ବି ନଷ୍ଟ କରିଦିଏ ସମୁଦ୍ର। ଆଉ ଆପଣଙ୍କୁ ଥରେ ମୁଁ ଅନୁଭୂତି ଆପଣଙ୍କୁ ଥରେ ମୁଁ ଏତିକି କହିବି କି ଥରିଏ ଆପଣ ଅନ ଅନୁଭୂତି ନିଅନ୍ତି ସମୁଦ୍ରରେ ଗାଧେଇବାର।
ହଁ ନିଶ୍ଚୟ ନିଶ୍ଚୟ ନେବି ଦିନେ ନା ଦିନେ ନେବି।
ନ ନ ଯଦି ଆପଣ ନ ଯେଇ ପାରୁନ୍ତ ଚାଲନ୍ତୁ କେବେ ମୁଁ ଆପଣଙ୍କୁ ନେଇକି ଯିବି ଆଉ ଗାଧେଇକି ଆସିବ। ଆଉ ମୁଁ ଆପଣଙ୍କ ଗାଇଡନ୍ସରେ ରହିବି ବେଶୀ ବାଟ ଯିବେନି। ଆଉ ଭଲ ମୁ ବହୁତ ମଜା ମସ୍ତି ହେଇଥାନ୍ତା।
ହଉ ଠିକ ଅଛି।
କ କହିବେ ପ ତ ମୁଁ ଆପଣଙ୍କ ସହିତ ଆଉ ଥ ଆଉ ଏକ ବାର ବି ଯୋଡି ହବାକୁ ଚାହିଁବି। ଆଉ ବହୁତ ଆପଣଙ୍କ କଥା ବହୁତ ଭଲ ଲାଗିଲା ଆପଣ ଚାହିଁବେ କି?
ହଁ ନିଶ୍ଚୟ। ହଁ ନିଶ୍ଚୟ ମୁଁ ବି ଚାହିଁବି ପୁନର୍ବାର ଆପଣଙ୍କ ସହି ତ କଥା ହବାକୁ।
ଆଚ୍ଛା। ଠିକ ଅଛି ଆଉ ସମୟ ତ ବି ବହୁତ କମ ଅଛି ବର୍ତ୍ତମାନ ଆଉ ଏତିକି ଅଛି ଆପଣଙ୍କ ସହିତ କଥାବାର୍ତ୍ତା ବହୁତ ଖୁସି ଲାଗିଲା ଏବଂ ମନକୁ ଉତ୍ସାହିତ ଲାଗିଲା। ଆପଣଙ୍କୁ କିପରି ଲାଗିଲା ମୋ ସହିତ କଥାବାର୍ତ୍ତା ହେଇକି?
ହଁ ମତେ ବି ବହୁତ ଭଲ ଲାଗିଲା।
ଆଚ୍ଛା ଆଉ ଆମେ ଦି ଜଣ ଏକ ଭଲ ମିତ୍ର ହେଇପାରିବା।
ହଁ କାହିଁକି ନୁହେଁ?
ଆଚ୍ଛା। ଦେଖିବା ଯାଉ ସମୟ କଣ ହଉଛି ମିତ୍ର ହଉଛି କିମ୍ବା ଶତ୍ରୁ ହଉଛି କଣ କହିଯା କରିବୁନ ଦେଖିବା ଆଗକୁ ଚାଲୁ ସମୟ ଗଡୁ କଣ ହଉଛି?
ହଁ।
ବର୍ଷାର ପରିମାଣ ଧୀରେ ଧୀରେ ବଢି ଚାଲିଲା। ଆମ ଆମ ଏପଟରେ। ନା ବଢି ଚାଲିଛି ଜୋରରେ ବର୍ଷା ହର୍ଷା ଆରମ୍ଭ ହେଇଗଲା। ପୁଆଁ ବାଦଲ ବି ଘୋଠି ସାରିଲାଣି ପୁରା। ଆପଣଙ୍କର।
ଆମର ଟିକେ ବର୍ଷାର ପରିମାଣ କମି ଯାଇଛି ଏବେ। ହଉନି କିଛି ସମୟ ପରେ ହେଇପାରେ ଲାଗୁଛି।
ଆଚ୍ଛା ଆଚ୍ଛା ନିଶ୍ଚିତ ବର୍ଷା ତ ନିଶ୍ଚିତ ହବ ଆଉ ଦେଖି ଚାହିଁ ଚଳିବ ଟିକେ ଆପଣ ଶରୀର ଅସୁସ୍ଥ ଅଛି।
ହଁ ହଁ ନାଇଁ ମୁଁ ବେଶୀ ବି ପାଣି ହଉନି ପାଣିରେ ଗା